ହ ଯାଉଛି। ଯାଉଛି ରହିଥା। ରହ ହ୍ୟାଲୋ।
ହ୍ୟାଲୋ।
କଣ କରୁଥିଲ।
ଟିବି।
ଟିଭି ଦେଖୁଛ।
ହୁଁ।
ହୁଁ ହୁଁ।
ଏବେ ନୂଆ ଗୋଟେ ଭଲ ଫିଲ୍ମଟେ ଥିଲା ଏଇ ଦ କୋର୍ଟ ର।
କଣ।
ଦ କୋର୍ଟ। ଦ କୋର୍ଟ ଭର୍ସେସ ଟେନ୍ ଠ ବଡ଼ି ଭଲ ଫିଲ୍ମଟେ।
କେଜାଣି ମୁଁ ଦେଖିନି ଏଇଗୁରା।
ସେରା ମୁଁ କାଲି ରାତିରେ ଦେଖୁଥିଲି ହେଲେ। ନାଇଁ ମୁଁ କାଲି ରାତିରେ ଶୋଇପଡ଼ିଲି ବାରଟା ବେଳକୁ ବାରଟା ଦଶ ପନ୍ଦର ରେ ଶୋଇଲି ମୁଁ ଆଜି ଦେଖିଦେବା ଆଜି। ଏ ଯୋଉ ମାଉସୀ ଗଲେ ବାହାଘରକୁ ମୁଁ କହିଲି ନା ମୁଁ ଯିବିନି ତମେ ଯା ମୁ ଯିବିନି। ସେ ତାର ଗଲେ ଆଉ ନନା ତାର ସେ ରହିଲା ମୋର ଏପଟେ ମୁଁ ରହିଲି।
ହୁଁ ହୁଁ ଇଏ କଣ ଖାଇଛ କଣ।
ଭାତ।
ଭାତ ସାଙ୍ଗରେ।
ଭାତ ଡାଲି ଆଉ ଅଣ୍ଡା ଭୁଜିଆ ତମେ।
ଖାଇନି ଗଲେ ସେ ଆସିକିନା ଯାଉଛି।
ଆପଣଙ୍କ ଏକ୍ଜାମ କେମିତି ହେଲା।
ହୁଁ ଏକ୍ଜାମ୍ ଭଲ ହେଇଛି କପି କରି ଲେଖୁଛି କଣ ଏକ୍ଜାମ୍ ଖରାପ ହବ।
ତମକୁ ମଟରକୋଲାରେ ବଢିଆ।
ଏମିତି ତମେ ଅଠରନଳା ରେ ପଢିଲନି।
ନାଁ ମୁଁ ଯାଇକି ଆସି ପାରିବିନି ଏତେ ବାଟ।
ଯେ କେତେ ବାଟ କି ଏଇଠୁ ପିଲା ଯିବାଆସିବା କରୁଛନ୍ତି କେମିତି‌।
ହଁ ଯାଉଛନ୍ତି ଅବଶ୍ୟ ହେଲେ ଭୁବନରେ କଣ କେ। କେତେବେଳେ ଦାଦା ମାମୁଁ ଭାଇ ଭଉଣୀ କେତେବେଳେ କିଏ ଆଉଛନ୍ତି କାହା ସହ ଆସିପାରିବୁ ମଠ ଗଲାଠୁ କାହା ସ ତୁ ଆସିବୁ। ସବୁଦିନ ବସ୍।
ସବୁଦିନ ବସ୍ ଯିବା ଆସିବା କରୁନି ଭୁବନ କୁ।
ହଁ ସବୁଦିନ ଆସିୁଛି ହେ ମତେ କଣ ମତେ ଭଲ ଲାଗିଲାଣି।
ହୁଁ ହୁଁ।
ମଠ କଲେଜ୍ ଟା ସେଟା ହଉଛି ଗୋଟେ କପି ସେଣ୍ଟର। ଆବେ ସତ କଥା ମଟର ଅଛି ଗୋଟେ କପିସେଣ୍ଟର।
ନାଁ ଖରାପ କରିଦେଲେଣି ପିଲା ଆଉ। ଯିଏ ତୁମେ ଗଲନି ସିଏ ତମ ମାଉସୀ ଗଲେ ସିଆଡେ।
ମୋ ଇଚ୍ଛା ହେଲାନି।
ତମେ ଯାଇଛ ଭୋଜି ଖାଇବ ବୋଲି ଇଚ୍ଛା କେମିତି ହେଲାନି ମ।
ରାତ୍ ରାତିରେ ଆଉ ଗୋଟେ ଅଛି।
ଓହୋ ମାନେ ଦିନରେ ଗୋଟେ ଆଜି ଦିଇଟା।
ହଁ ଆଜି ଦିଇଟା ଥିଲା। ରାତିରେ ଦିଟା ଅଛି ଗୋଟେ ଆମ ଘର ଆଗରେ ଯୋଉ ଆଣ୍ଟିଙ୍କ ଘର ତାଙ୍କ ଘରେ ବି ଯାଏ କିନ୍ତୁ ମୁଁ ତାଙ୍କ। ତାଙ୍କ ଘରକୁ ଯିବିନି। ମୋ ନନା ର ମୋର ରାଜମହଲକୁ ଯିବୁ ଭୋଜି ଖାଇବାକୁ।
କୁଆଡେ ଯାଇଥିଲୁ। ଯାଉନୁ ଗାଧେଇବୁ।
ଯା ତମ ବୋଉ କହୁଚିନି କଣ ଗାଧୋଇବା ପାଇଁ। ହୁଁ।
ହୁଁ ତ ଏକ୍ଜାମ କେବେ ତମ କମ୍ପ୍ୟୁଟରେ ଏକ୍ଜାମ କେବେ ଅଛି
ସେଇ ଜୁଲାଇ କେତେ ରେ ମୁଁ ଜାଣିନି ମୁଁ ମୁଁ ସାରିନି ଆ ଦଶଟା ଆହୁରି ଅଛି। ମୋ ଦଶଟା ସାରିବାକୁ ମିନିମମ୍ ଲାଗିବ ପନ୍ଦର ଦିନ ଭଳିଆ।
ପନ୍ଦର ଦିନ ଭଳିଆ ଲାଗିବ ଆଉ ଜୁଲାଇରେ ଏକ୍ଜାମ।
ର୍ହୁ ଜୁଲାଇ ପାଞ୍ଚ ଦଶରେ ବୋଧେ ଦେଖିବା ଆଉ।
ହଁ ମ ଦେଖା ଯିବ କଣ ଯାଉଛି କମ୍ପ୍ୟୁଟର ଏକ୍ସଯାମ୍ ଦେଲେ କେତେ ନଦେଲେ କେତେ।
ନା ନା ସେଟା ଦରକାରେ ମୋର ସାର୍ଟିଫିକେଟ ଟା ମୋର ସେଇ ସାର୍ଟିଫିକେଟା ଦରକାରେ।
ସାର୍ଟିଫିକେଟ୍ ଟା ହେଇଥିରେ ଦେଇଦେବେନି କି।
ଏଇଟା ଏଇଟା ଅନଲାଇନ ସାର୍ଟିଫିକେଟ୍ ଟା।
ହୁଁ
ସେଇଟା ଓ ଏସ୍ ସେଟ୍ ର।
ଓହୋ ଯେ ହେଲାନି ତମର ସେ ଇଏ ଟା। ସେଇ ଯୋଉଟା ନୂଆ ଇଏଟା ହେଇଛି।
ସେଇଟା ମୁଁ କ୍ଲିକ୍ କଲେ କିଛି ଆସୁନି।
ରହିବା ଟା ଆଉ ଗୋଟେପିଲା ର ଏମିତି ହଉନି ଯେ ସେଇ ଗ୍ରୁପରେ ମେସେଜ କରିଥିଲା।
ମୁଁ ବି ମେସେଜ କରିଥାନ୍ତି ମୁଁ କହିଲି ରହ ମୁଁ ଯାଏ ଘରକୁ।
ସେ କହିଲା ହବ ମାନେ ସେ ଯୋଉ ଇଏ ଯିବେ ସେ କହିଲେ ହଁ ହବ ଟିକେ ଲେଟ୍ ହବ କିନ୍ତୁ ଆସିବ ସେଇଟା
ହଁ ବୋଧେ ସର୍ଭର ଡାଉନ ହଉଛି। ଏତେପିଲାଙ୍କୁ ଦେଲା
ଏଇଟା ବହେ ପିଲାଙ୍କର ହେଲା ବେଳକୁ ସେଥିପାଇଁ ହଉନି ତ ସେଇ ଯୋଗୁ ରହିଯାଉଛି ଆଉ।
ହଁ ମୋର ଆଜି ସକାଳ ହଁ ମୋର ଆଜି ସକାଳୁ ଗୋଟେ ସାଙ୍ଗଟେ ଫୋନ ମୁଁ ତାକୁ ଗେଲ୍ହରେ କହିଦେଇଚି ଆଉ ତୁ ମୁଁ ତୋତେ ଶିଖେଇଦେଲି ତୁ ପଇସା ରୋଜଗାର କଲୁ। ଏଇନା ତୋ ସାଙ୍ଗକୁ ଭୁଲିଗଲି ଏତିକି କହିଛି ମୁଁ ତାକୁ ଗେଲରେ ଗୋଟେ ଜିନିଷ କହିଲି ସତରେ ଧରିକି ପଳିଆଇଲା।
କଣଧରି ପଳି ଆସିଲା।
ହଁ ସତରେ ଧରିକି ଆଇଛି।
କଣ
ଆଣିଚି ମୁଁ ତାଙ୍କ କହିଲି ମୋର ମୋର ଗୋଟେ ଭଲ ଘଣ୍ଟା ଟା ମୋ ସାଙ୍ଗ ଟା ହଜେଇ ଦେଇଥିଲା। ମଁ ଆଉ ଘଣ୍ଟା କିଣି ନଥିଲି ପଇସା ନଥିଲା ହଁ ମୋରଥିଲା ମୁଁ ତାକୁ କହିଲି ମୋ ପାଇଁ ଗୋଟେ ଘଣ୍ଟା ଆଣିବୁ ସିଏ ଆଣିକି ଆଇଛି।
କୋଉ ଘଣ୍ଟା।
ମୁଁ କହିଲି କପାନୀ ଘଣ୍ଟା ଆଣିଲ ନା କଉ ଘଣ୍ଟା ଆଣିଛ ମତେ ଫଟୋ ପଠେଇ ଥିଲା ମୁଁ କହିଲି ହଉ ଆଣିଚ ପିନ୍ଧିଦବା।
ଦେଖିବା ଫଟ ଟା ପଠେଇବ କେମିତିକା ଘଣ୍ଟାଟେ।
ହଁ ପିନ୍ଧିଦବା।
ପିନ୍ଧିଲେ ଗଲା ଯୋଉ ଘଣ୍ଟା ହଉ।
ହଁ ମୁଁ ତ ଗୋଟେ କିଣିବି ଆଉ କିଛି ଦିନ ଯାଉ।
ଟାଇମ ଦେଖେଇଲେ ଗଲା ଆଉ
ହଁ ମୋର ତ ଖାଲି ଟାଇମ ଦେଖିଲେ ଗଲା।
ହୁଁ ରହିବ ଖାଲି ଯାଇ ଆସିବ
ହୁଁ ହଁ ଆଜି କାଲି ଯିବ ମୋର ଇଚ୍ଛା ନାହିଁ ଜିବା ପାଇଁ ଘରକୁ ଗଲେ କାମ କରିବାକୁ ପଡିବ ଏଠି କାମ କରିବାକୁ ପଡୁନି।
ସେଇ ଯୋଗୁଁ ଆସିବାକୁ ମନ ହଉନି।
ନା ଆ
ତ କାଲି କାଲି କେତେବେଳେ ଖାଇଲ କାଲି ରାତିରେ କେତେବେଳୁ
ଏଗାରଟା ଚାଳିଶ
ଏତେ ଲେଟେ
ଆମ ମାଉସୀ ରୋଷେଇ କରି ନଥିଲା ଆମେ କଣ କରିବୁ?
ମାଉସୀ ଅପେକ୍ଷା କରୁଛନ୍ତି ତମ ମଉସା ଆସିଲେ କରିବେ ବୋଲି ଆଉ
ହୁଁ ମୋ ମଉସା ଆଇଲେ କେତେଟା ଦଶଟା ପାଞ୍ଚ ଦଶ ପଚାରିଲି ମୁଁ କଲି ଆଉ ଏତେ ଲେଟେ ମଉସା ମଉସା କହିଲେ ଗାଡି କାମ ହୋଉଥିଲା। ମୁଁ କହିଲି ହୋଉ ଆଉ କଣ କରିବା ଚାଲେ ହେ ମୁଁ କରିପାରିଲିନି କିଛି ମତେ କାଟିଲାଣି ଜୋରେ।
ତ କଲା ପୁଣି କିଏ?
ହେଇଟା ଯୋଉ ମାଉସୀ କହିଲେ ଯା ଟମାଟ ଆଉ ଭେ ଭେ ଟମାଟ ଭେଣ୍ଡିଆ ଏୟା ଗଡେଇ ଦବୁ ତେଲରେ ଆଳୁ ଦିଟା ଅଛି ସିଝେଇଦେ ସିଝେଇଦେ। ଚ଼କୁଟି ଦବ ତମ ଭାଇ ଭଉଣୀ ଦି ଜଣ ପଖାଳ ଖାଇଦବ। ଆମେ ଆମର ଦେଖିବ ଆମେ ଦି ଜଣ କଁ ଖାଇବୁ ମାନେ ଆମେ ତିନି ଜଣ ସରି ଭାଇ ଭଉଣୀ ତମ ତିନି ଜଣ ଖାଇଦବ ମୁଁ ମୋ କଥା ମୁଁ ବୁଝି ବି ମୁଁ କହିଲି ହୋଉ। ମୁଁ କଣ କରିୁଛି ମୁଁ ସାଢେ ନଅଟା ମୁଁ ଦଶଟା ରାତିରେ ମୋର ମନେ ପଡିଲା ମୁଢ଼ି ମିଶ୍ଚର ଖାଇବାକୁ ମୁଁ ଦଶଟା ରାତିରେ ମୁଢ଼ି ମିଶ୍ଚର ଖାଇଲି।
ଉଁ ହୁଁ ଦିନ ଦଶଟାରେ ମନେ ପଡୁଛି।
ଯେ ଆଗୁଆ ମନେ ପଇଲାନି ଏତେ ରାତିରେ କେମିତି ମନେ ପଡୁଛି?
ମୋ ମମି କି ଆଉ ମୁଁ ଏତେବେଳକୁ ମୁଁ ମାଉସୀଙ୍କି କହିଲି ମୁଁ କହିଲି ମାଉସୀ ଏତେବେଳକୁ ଆମର ପହରେ ନିଦ ତ ହେଇ ସାରନ୍ତାଣି ମୋ ମାମିର ମୋର।
ତ ବାରଟା ହେଲାଣି ମାନେ ଏତେବେଳୁ ଦି ଘଣ୍ଟା ଶୁଆ ହେଇସାରନ୍ତାଣି ଆଉ।
ହଁ ଲୋକଙ୍କ ଦେହ ମୁଁ ତ କହୁଛିି ମୋର ପହରେ ନିଦ ଆଉ ଶୋଇକି ମୁଁ ଥରେ ଉଠନ୍ତିଣି। ତମ ଘର ଏଠି ତ ବହୁତ ଲେଟ୍ ଶୀଘ୍ର ଉଠିଲେ ଉଠିଲେ ନ ଉଠିଲେ ନାଇଁ। ନା ଶୀଘ୍ର ନ ଆଜି ବି ଉଠି ପଡିଛି ମୋ ମାଁ ସାଢେ ପାଞ୍ଚଟା ଉଠେଇ ଦେଇଛି ମତେ।
ହୁଁ ହୁଁ ଯେ ଫିଲ୍ମି ସରିଲାଣିି ନା ଫିଲ୍ମି ଚାଲିଛି ଏଯାଏଁ?
ଫିଲ୍ମଟା ନୁହେଁ ଗୀତ ଲଗେଇ ଦେଇଛି।
ଟିଭିରେ ଗୀତ ଶୁଣୁଛ ଟିଭିରେ ଗୀତ ଆସୁଛି। ନା ହଁ ଆସୁଛି ଆସୁଛି ଚେନାଲ୍ ଗୁଡା।
ଆମର କୋଉ ଚା ଆମର କୋଉ ଅଛି କି? ଏଇ ଯୋଉ ଡି ମାନେ ଯୋଉ କଣ ଏଟା ଛତା କଣ ସେଟା କହନ୍ତି ଆଣ୍ଟିନା। ଆଣ୍ଟିନା ନାହିଁ ତ?
କାହାର ନାହିଁ ତମର?
ହଁ।
ମାନେ କଣ ହଟସ୍ପଟ କନେକ୍ଟ କରିକିନା ଦେଖୁଛ?
ହସ୍‌ପଟ କି ଏଇଟା ଆମର ଫାଇବର ଚାଲିଛି।
ସେଇଟା ହସ୍‌ପଟ ଫାଇବରଟା ଏକା କଥା ନୁହଁକି ମୋବାଇଲ ହେଲେ ହସ୍‌ପଟ। ସେଥିରେ ହେଲେ ଫାଇବର ଆଉ ଏୟାର ଫାଇବର।
ୱାଇଫାଇରେ ଚାଲିଛି ତ ଆମ କଣ ଯାଉଛି।
ହୁଁ ହୁଁ। କେତେ ହାଇ ଷ୍ଟେପ୍ ସ୍ପିଡ କେତେ ରହୁଛି?
ହେରା ମୁଁ ଜାଣିନି ହେରା ମୁଁ ଜାଣିନି? ଏଟା ମୋ ନନା ପ ମୋ ନନା ଜାଣିଥିବ? ସେଥିରେ ତା ସେଥିରେ ମୋର କିଛି ମତଲବ ନାହିଁ। ମୋର ଖାଲି ଫୋନ ଦେଖିବାର ମତଲବ ଅଛି। ଟିଭି ଦେଖିବାର ଯା। ଯିଏ ଆଣିଛି ତାର ସିଏ ବୁଝିବ। ସେ ଆଗରୁ ଏୟାରଟେଲ ଆଣିଥିଲା ଫାଷ୍ଟ ଆଣିଲିଅ ଜିଓ ତା କାଇଁ ଆଣିଥିଲୁ ପୁଣି ଆଣିଲା ଜିଓ। ମୁଁ ତରେ ହଉଛି କଣ? ମୋ ଭାଇ ଏଇନା ସକାଳୁ ରେଡିମେଡି ହଉଛି କୁଆଡ ଯିବ ବୋଧେ ତା ସାଙ୍ଗ ବାହାଘରକୁ ନା ଆଉ। ହଁ ପୁରା ଚାର ପଲା ଫାର ପଲା ମୁହଁରେ ମାରି।
ଆଜ୍ ବାହାଘରରେ ଯାହାହବ ଆଉ।
ହଁ ବା।
ରେଡି ନହେଲେ ହବ?
ହଁ ମୋ ଭାଇ କହିଲା ଆର ବର୍ଷ ମୁଁ ବି ବାହା ହେବି।
କୁହ ହଁ ବାହା ହେଇ ପଡ।
ହଁ ସିଏ ବାର କଣ ତାର ତାର ତା ମା ଯୋଉଟା ବାଛିଦବ ତାର ସେଇଟା ବାହା ହବ।
ଏ ଭଲ ପାଇ ବାହା ହବନି ବୋଲି କହୁନି ନା କଣ?
ନା ସେ ଭଲ ପାଉଥିଲା ଗୋଟେ ଝିଅକୁ।
ହୁଁ।
ସେ କଣ ଟିକେ ନାକୁ ଝଗଡା ହେଲା ସେ ଷୋଳ ବର୍ଷ ଭଲ ପାଇବାକୁ ବୁ ଛାଡିଦେଲା।
କଣ କହୁଛ ମ, ଏମତି କିଛି ସିରିଏସ ହେଇଥିବ ବୋଲି ନା ଆଉ।
ସି ଛ ମୋ ଭାଇ ସିକ୍ସ କ୍ଲାସ ରୁ ଭଲ ପାଉଥିଲା।
କାହାକୁ?
ସିକ୍ସ କ୍ଲାସ ରେ ଭଲ ପାଉଥିଲା।
ଓହୋ ଛୁଆ ବେଳ ର ପ୍ରେମ ଆଉ, ବଚପନ କା ପ୍ୟାର।
ଛଅ ଷ ଷଷ୍ଠ ରୁ ପୁରା ପ୍ଲସ ଟୁ ପର୍ଯ୍ୟନ୍ତ ସେମାନେ ଏକା ସାଙ୍ଗରେ ପୁନା ଡ଼ି ବିଟେକ୍ ପୁରାଏକା ସାଙ୍ଗେ ବିଟେକ ପର୍ଯ୍ୟନ୍ତ କରିଚନ୍ତି କିନ୍ତୁ କମ୍ପୁ ମ୍ପାନୀ ମାନେ ଅଲଗା ଅଲଗା ସେମାନେ ଜଏନ କରଛନ୍ତି।
ହୁଁ ହୁଁ।
ତାଙ୍କର ଭାଉଜଙ୍କର ଥିଲା ମୁମ୍ବାଇ ର ଗୋଟେ କମ୍ପାନୀ, ମୋ ଭାଇର ଥିଲା ଦୁବାଇ ର ଗୋଟେ କମ୍ପାନୀ।
ମାନେ ଡାଇରେକ୍ଟ ଚେଞ୍ଜ ହେଇଗଲା ଇଏ ଚେଞ୍ଜ ହେଇଗଲା କଣ୍ଟ୍ରି ଚେଞ୍ଜ ହେଇଯାଇଛି।
ଏ ହଁ।
ଷ୍ଟେଟ ଚେଞ୍ଜ ହେଇଥିଲେ କଥା କଣ୍ଟ୍ରି ଚେଞ୍ଜ ହେଇଗଲା ମାନେ
କଣ୍ଟ୍ରିରେ କଣ ଅଛି ମୋ ଭାଇ ତ ମୋ ଭାଇ ତ ୱାର୍କ ଆଟ୍ ହୋମ କରୁଛି ନା।
ଓ ହୋ।
ବେଳେ ଛଅ ମାସକୁୁ ଥରେ ତାକୁ କମ୍ପାନୀ କୁ ଯିବାକୁ ପଡିବ। ଏବେ ତାର ସେ, ସେ କମ୍ପାନୀ ଛାଡି ଦେଇଛି କହିଲା ମୁଁ ଏଠି ରହିବିନି। ସେଠି ବହୁତ କାମ କରଉଛନ୍ତି, ମୁଁ ଏବେ ଭୁବନେଶ୍ଵର ଗୋଟେ କମ୍ପାନୀ ଦେଖିଛି।
ହୁଁ ହୁଁ।
ଏ ଏକ୍ସପିରିଏନ୍ସ ସାଟିପିକେଟ ଅଛି। ହଁ ନା ଆଉ ଗୋଟେ କଣ ପଢୁଛି।
ଏକ୍ସପେରିଏନସ୍ ସାଟି ପିକେଟ୍ ଥିଲେ ଯୋଉଠି ଚାକିରି ଖୋଜିବ ସେଠି ମିଳିବ।
ସେ ଆଉ ଗୋଟେ କମ୍ପାନୀ ତାଙ୍କୁ ଡାକୁଛି ବାଙ୍ଗାଲୋର ନା କୋଉଠି ଯେ କିନ୍ତୁ ତାକୁ ଆଉ ଜାଣିଛ ମୋ ଭାଇର ଦୁବାଇ ର ମାନେ ଛାଡି ଆରୁଛି ହଁ ଦୁବାଇ ର ଥାଡି ର ଗୋଟେ ମୋ ଭାଇର ଏବେ ଆଇଥିଲା, ହଁ ଅଷ୍ଟ୍ରେଲିଆ ରୁ ଗୋଟେ ଆସି ଥିଲା ଗୋଟେ ଇଏ ଟେ ମାନେ ତାର ଏଇଟା ପ୍ରଫିଟ୍ ଗୋଟେ ସେ କମ୍ପାନୀର ଦୁବାଇରେ ଯୋଉ ଆଜିନୱ୍ଵା ଟେକ୍ନୋଲୋଜି ରେ ସେ ପ୍ରଫିଟ୍ କର ଥିଲା କେତେ ଦୁଇଶହ ନା ତିନିଶହ କୋଟି ଟଙ୍କା।
ହୁଁ।
ତ ମୋ ଭାଇ ପାଇଁ ଆସିଥିଲା ଗୋଟେ ଅପରଚ୍ଯୁନିଟି ଫାଷ୍ଟ ଆସିଥିଲା ଅ କ ଅଷ୍ଟ୍ରେଲିଆ ଯିବା ପାଇଁ ବର୍ଷ କୁରୁ ମାନେ ପ୍ୟାକେଜ ଟା ତାର ହଉଛି ଦି ବର୍ଷ ପ୍ୟାକେଜ ହଉଛି ଦି କୋଟି ଚାଳିଶ ଲକ୍ଷ ଟଙ୍କା ମୋ ଭାଇ ରିଜେକ୍ଟ କରିଦେଲା। ହଁ ମୋ ଭାଇ ଟା ଅଷ୍ଟ୍ରେଲିଆ ଯିବ ମୋ ଭାଇ ଫେରିବ କି ନ ଫେରିବ।
ହ ହଁଉ ଦୂରକୁ ଯିବନି ବୋଲି ସେଥିପାଇଁ ଆଉ।
ଆଉ ମୋ ଭାଇ ଫେରିବ ନ ଫେରିବ।
ଆ ସେ ଫେରିବେନି କିଆଁ କୁଆଡେ ଆଉ ଅଲଗା କୁଆଡେ ଯାଉ
ନା ମା ଆଜି କାଲି ଯୋଉ ଯୁଦ୍ଧ ହଉଛି କୋଉଠୁ କୁଆଡେ କଣ ହବ କଣ ପାଇବୁ। ଟଙ୍କା ପଛରେ ଗୋଡଉଥିବ ହ ସେ ଯିଏ କଣ ଆମର ଫାଷ୍ଟ ଆଇଥିଲା ଆମ ଭାଇର ଆଉ ଦୁଇ ହଜାର କୋଡିଏରେ ଆଇଥିଲା ଆମେରିକାରୁ।
ଓ ହ।
ସେବେ କରୋନା ଚାଲିଥିଲା।
ନହେଲେ ମୋ ମାଉସି ଘର ଯୋଉ ହଇରାଣ ହଉଛନ୍ତି ତାଙ୍କର ହଇରାଣ ରେ କଣ ଅଛି? ତାର ଗୋଟେ ଗୋଟେ ପ୍ୟାକେଜ ଏତେ ନା ଖେ ଆଉଛି ବେକାର ମାନେ ସେ ଏ କଣ କରୁଛି ନା ପ୍ୟାକେଜ୍ ଗୁଡା ସବୁ ଛାଡି ଦଉଛି। ଗୋଟେ ବର୍ଷ ଆଇଥିଲା ଅଠତିରିଶ ଲକ୍ଷ ଏମିତି ସବୁ ପ୍ୟାକେଜ ଆଉଛି।